ହାଲୋ।
ଆଜ୍ଞା ବନ୍ଧୁ ନମସ୍କାର କେମିତି ଅଛନ୍ତି।
ନମସ୍କାର ହଁ ମୁଁ ଭଲ ଅଛି, ତମେ କେମିତି ଅଛ।
ହଁ ମୁଁ ବି ମଧ୍ୟ ଭଲ ଅଛି, ଆଉ କଣ କରୁଥିଲେ ଆଜି ଏବେ
ଆଁ କଣ କରିବି ଯାଇଥିଲି ଆମ ସେ ଫ୍ୟାକ୍ଟ୍ରି ଘରକୁ ଯାଇଥିଲି ଆମର ମା ଟି କାମ ହଉଛି ତ ଆଉ ଆମର ମେସିନ ଅଛି ସେ ଘର ପାଖରେ ମାଟିର କପ୍ ହଉଛି, ମାଟିର ଦୀପ ତାର ମେସିନ୍ ଅଛି ଲୋକ ଆସୁଛନ୍ତି ଯଉ ବାଡେଇ ବା ପାଇଁ ଆଉ ସେଗୁଡା ସଜାଡି ରଖୁଥିଲି ତାପରେ ଏଇ ଗାଧେଇକି ଆସିଲି ଆଉ ଖାଇବା ଆଉ ଏ ବସିଛି ଆଉ ଖାଇନି ଖାଇବି ଆଉ ତମେ କଣ କରୁଚ।
ଅ ମୁଁ ମଧ୍ୟ ଏଇ ସକାଳୁ ଉଠି ମୋ ନିଜର ନିତ୍ୟକର୍ମ ସାରି ଆଉ ସକାଳୁ ଟିକେ ଜଳଖିଆ କରି ବସି ଟିକେ ପଢାପଢି କରୁଥିଲି। ଆଉ ଯେମତି କିି ଆପଣ କହିଲେ କି ଆପଣଙ୍କର ମାଟିର କାମ ଅଛି, ମାଟିରେ ଆପଣ ସବୁ ପ୍ରକାର ଯେ ସବୁ ବନଉଚନ୍ତି ନା ମତେ ଏକଚୁଆଲି ମା ଏଇ ଜିନିଷ ବହୁତ୍ ପସନ୍ଦ ତ ମୁଁ ଜାଣିପାରିବି କି ଆପଣ ମାଟିର ଜିନ ସବୁ ଜିନିଷ ଅଛି ମାନେ କୋଉ କୋଉ ପ୍ରକାରର ଜିନିଷ ବନଉଚନ୍ତି ମତେ ଟିକେ ମାଟିରେ ହାଣ୍ଡି, କଢେଇ ଏ ସବୁ ମୁଁ କଲେକ୍ସନ କରେ ମୁଁ ମଧ୍ୟ ରୋଷେଇ କରିବାକୁ ତା ଦେହରେ ବହୁତ ଭଲ ପାଏ ତ କଣ କଣ ସବୁ ଜିନ ଷ ବନଉଚନ୍ତି ମୁଁ ଜାଣିବାକୁ ବହୁତ୍ ଇଛୁକ ଗୋଟେ ନୂଆ ଜିନିଷ ମୁଁ ଶୁଣିଲି ତ ମତେ ଟିକେ ଉତ୍ସାହ ହଉଛି ଜାଣିବା ପାଇଁ ତ ମତେ ଟିକେ କୁହନ୍ତୁ ଆପଣ କେମିତି ପ୍ରକାରର ଜିନିଷ ସବୁ ବନଉଚନ୍ତି ମାଟିରେ।
ହଁ ନିଶ୍ଚିତ ଭାବରେ ମୋ ବାପା ଜଣେ ଟେରାକୋଟା ର ଟ୍ରେନର ଅଛନ୍ତି। ଆଉ ସେ ମାଟି ଜିନିଷର ସବୁ ଡିଜାଇନ୍‌ ଘର ଡେକୋରେଟିପ୍ ଆଇଟମ୍ସ ହଉ କି ଯେ କୌଣସି ମାନେ ରୋଷେଇ ର ରୋଷେଇ କାମରେ ଲାଗୁଥିବା ଯେକୌଣସି ସେ ହାଣ୍ଡି, କଢେଇ, ତାୱା ଆ ଆଉ ଗ୍ଲାସ ବି ବନାନ୍ତି। ଏ ମାନେ ବହୁତ୍ ସାରା ଜିନିଷ ତିଆରି କରନ୍ତି ବାପା ଷ୍ଟଲ ନେଇକି ଯାଆନ୍ତି ଆମର ହଁ ବହୁତ୍ ଆଡେ ଯେତେବେଳେ ଗର୍ମେଣ୍ଟ ତରଫରୁ ଷ୍ଟଲ ପଡେ ସେଗୁଡା ବି ନେଇକି ଯାଆନ୍ତି ଆ ବହୁତ୍ ସାରା ଜିନିଷ ବନାନ୍ତି ବାପା ଆଉ ସେଥିରୁ ମୁଁ ବି ଟିକେ ସେମତି ଶିଖିଛି। ଆଉ ତା ସହିତ ମୁଁ ଏ ଅବିକା ପଢୁଛି ପାଠ ପ ଅବିକା ପଢୁଛି। ଏମିତି ଚାଲୁଛି ଆଉ ରୋଷେଇ ପାଇଁ ବି ମାନେ ଏ ରୋଷେଇ ପାଇଁ ବି ମାଟି ଜିନିଷ ବହୁତ୍ ଆଗ କାଳରେ ଯୋଉମାନେ ସବୁ ରୋଷେଇ କରୁଥିଲେ ସେତେବେଳେ ସବୁ ମୁଁ ମାଟି ଜିନିଷ ସବୁ ରୋଷେଇ କରିଥିଲି ତାର ଟେଷ୍ଟ ଟା ବି ବହୁତ୍ ଟିକେ ଭଲ ଲାଗୁଥାଏ ଏଇ ଶୁଣି ସବୁ ଏଇ ସବୁ ଯୋଉ ରସ ର ଜିନିଷ ବାହାରୁଛି ତା ଦେହରେ ରୋଷେଇଟା ଏତେ ଟେଷ୍ଟ ଲାଗୁନି। ଯଉ ମାଟି ଜିନିଷରେ ଯଦି ରୋଷେଇ କରିବେ ବହୁତ ଭଲ ଟେଷ୍ଟ ଟା ଟିକେ ଅଧିକ ପାଇବେ।
ନିଶ୍ଚିତ ଭାବରେ ଯୋଉଟା କହିଲେ ବିଲ୍ କୁଲ୍ ଠିକ୍ କଥା କହିଲେ ମୁଁ ମଧ୍ୟ ବହୁତ୍ ରୁଚି ରଖେ ମାଟି ଜିନିଷରେ। ଆଉ ମୁଁ ଖୋଜି ଖୋଜି କାହିଁକି ନା ମୁଁ ଯୋଉଠି ରହୁଛି ସେଠି ଏତେ ମାଟି ଜିନିଷ ମିଳେ ନାହିଁ ବହୁତ କଷ୍ଟ ଷ୍ଟ ରେ ମିଳେ ମାନେ ଆମକୁ ତାଙ୍କୁ ଅଡର ଦେବାକୁ ପଡ଼େ ସେମାନେ ବନେଇକି ଆଣିକି ଦିଅନ୍ତି ବେଳେ ବେଳେ ମଧ୍ୟ ଯଉ ଦିଅନ୍ତି ସେ ଖରାପ୍ ହେଇଯାଏ ମୁଁ ବହୁତ୍ କଷ୍ଟରେ ଗୋଟେ କଢ଼େଇ ପାଇଥିଲି ମୋର ବହୁତ ଇଛା ଥିଲା ଯେ ମୁଁ ଗୋଟେ ମାଟି କଢେଇରେ ରୋଷେଇ କରିବି ତ ବହୁତ୍ କଷ୍ଟ ଷ୍ଟ ରେ ଗୋଟେ କଢ଼େଇ ପାଇଥିଲି କାହିଁ ନା ହାଣ୍ଡି ତ ବହୁତ୍ ଜଲ୍ଦି ମିଳିଯାଏ କିନ୍ତୁ ଯେମତି ମୁଁ କହିଲି କି କଢେଇ, ତାୱା ଏଗୁଡ଼ା କିଛି ମିଳେନି ତ ମୁଁ ବହୁତ୍ କଷ୍ଟରେ ଖୋଜି ଖୋଜି ଗୋଟେ କଢେଇ ପାଇଥିଲି। ହ ସେ କଢେଇ ମୁଁ ଆଜିକୁ ବୋଧେ ହେ ହେଇଗଲାଣି ଚାରି ରୁ ପାଞ୍ଚ ବର୍ଷ ମୁଁ ତାକୁ ସମ୍ଭାଳିକି ରଖିଛି ବେଳେ ବେଳେ ତା ଦେହରେ ରୋଷେଇ କରୁଥିଲି ଆରମ୍ଭରୁ ରୋଷେଇ କରୁଥିଲି ଆଉ ତାପରେ ଯେତେବେଳେ ସେ ଅଧିକ ଦିନ ରୋଷେଇ କଲେ ଖରାପ ହେଇଯାଏ ତ ମୁଁ ତାକୁ ଡରିକି ରୋଷେଇ କରୁନି କି କାଳେ ଭାଙ୍ଗିଯିବ ବୋଲି। ଆଉ ଯେମିତିକି ଆପଣ କହିଲେ ମୁଁ ପ୍ରଥମ ଥର ଆପଣଙ୍କ ପାଖରୁ ଶୁଣିଲି ଯେ ଆପଣ ବନଉଛନ୍ତି ତ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଘରକୁ ଯିବାକୁ ଚାହିଁବି ଯେ ଆପଣ କୋଉଠି ରହୁଛନ୍ତି କୋଉଠୁ ମୁଁ ଆଣିବାକୁ ମଧ୍ୟ ଚାହିଁବି। ଆପଣଙ୍କର କୋଉଠି ଦୋକାନ ଅଛି ଯଦି ମତେ ଆହୁରି ବହୁତ୍ ଜିନିଷ ଭଲ ଲାଗିବ ତ ମୁଁ ମଧ୍ୟ କିଣିକି ଆଣିବି। ତ ମୁଁ ଜାଣିବାକୁ ଚାହିଁବି ଯେ ଆପଣଙ୍କର ଯୋଉ ଦୋକାନ ଅଛି ସେଟା କୋଉ ଜାଗାରେ ଲାଗୁଛି ସେ ଦୋକାନ କୋଉଠି ଆପଣଙ୍କର ଷ୍ଟଲ୍ ଲାଗେ।
ଆମର ତ ବେସିକାଲି ଯେତେବେଳେ ଗମେଣ୍ଟ ତରଫରୁ କିଛି ଅକେଜନ ହୁଏ। ସେଇ ଟାଇମ୍ ରେ ଷ୍ଟଲ୍ ବଗେରା ଲାଗେ‌‌। ଆଉ ନହେଲେ ଆମର ବେପାରୀ ସବୁ ଯୋଉ ଦୋକାନୀ ଅଛନ୍ତି ସେମାନେ ଆସିି ଆମ ଠାରୁ ଜିନିଷ ନେଇଯାଆନ୍ତି ଆମର ଆଉ ଗମେଣ୍ଟ ତରଫରୁ ଯେମିତି ଆମର ମହୋତ୍ସବ ହୁଏ ବୁବୁ ଭୁବନେଶ୍ବରରେ ବହୁତ୍ ସାରା ମୋ ମହୋତ୍ସବ ପଡେ। ଏମିତି ତୋଷାଳିୀ ହୁଏ କି ମୃତ୍ତିକା ହୁଏ। ମୃତ୍ତିକା ଟା ହୁଏ ଏଇ ଦୀପାବଳି ଥିବ ଆଠ ଦଶ ଦିନି ସେଇ ଟାଇମ୍ ରେ ମୃତ୍ତିକା ଏକ୍ଜିିବିସନ ଟା ହୁଏ। ଆଉ ସେଇଟାରେ ମାନେ ସବୁ ସବୁ ଡିଷ୍ଟିକ୍ ର ଓଡିଶାର ସବୁ ଡିଷ୍ଟିକ୍ ରୁ ମାଟିର ସବୁ ବହୁତ୍ ସାରା ଡିଜାଇନ୍ ର ଜିନିଷ ଆମଠାରୁ ବି ବହୁତ୍ ସୁନ୍ଦର ସୁନ୍ଦର ହ ଘର ସଜେଇବା ଜିନିଷ ଦୀପର ବହୁତ୍ ସାରା ଆଇଟମ ସବୁ ର ଷ୍ଟଲ୍ ପଡିଥାଏ ମାନେ ଦୁଇଶହ ଚାରିଶହ ଭଳିଆ ଷ୍ଟଲ୍ ପଡିଥାଏ। ଭୁବନେଶ୍ଵର ରାମ ମନ୍ଦିର ଯୋଉ ଅଛି ତା ପଛପଟେ ଯୋଉ ଏକ୍ଜିବିସନ ଗ୍ରାଉଣ୍ଡ ଅଛି ସେଇଠି ସେଗୁଡା ପଡିଥାଏ। ଆଠ ରୁ ଦଶ ଦିନ ପାଖାପାଖି ସେଟା ଚାଲେ ଦୀପାବଳି ପର୍ଯ୍ୟନ୍ତ। ସେଇ ଟାଇମ୍ ରେ ବହୁତ୍ ଭଲ ବି ବେପାର ଟା ହୁଏ। ସମସ୍ତେ ବହୁତ୍ ଭଲ ଲାଭ କରନ୍ତି ଲୋକ ବଡ ବଡ ଗାଡି ଖାଇବା ନେଇକି ଆସନ୍ତି ତା ଦେହରେ ଦୀପ ବହୁତ୍ ସାରା ଜିନିଷ ସବୁ ଲଦା ହେଇଥିବ। ହଁ ବହୁତୁ ବହୁତ୍ ସାରା ଜିନିଷ ନେଇକି ଆସନ୍ତି ଲକ୍ଷେ ଲକ୍ଷେ ଟଙ୍କାର ହଁ ଦି ଚାରି ଲକ୍ଷ ଟଙ୍କାର ବି ଲୋକ ଲାଭ କରିକି ଯାଆନ୍ତି ସେଠି।
ଆଚ୍ଛା ଜାଣି ବହୁତ୍ ସୁନ୍ଦର ଲାଗିଲା ମୁଁ ବି ମଧ୍ୟ ଖୋଜୁଥିଲି ଯେ ଏମିତି ଯେ ମୋର ଗୋଟେ କିଏ ଚିହ୍ନା ପରିଚୟ ବା ମୋର ସାଙ୍ଗ ବି ତରେ ଯଦି କହାର ମାଟିରେ କାହିଁକନା ମୋତେ ମାଟିରେ ଜିନିଷ ବହୁତ୍ ପସନ୍ଦ ମୁଁ ଆମ ଘରେ ବହୁତ୍ ଗାଳି ବି ଶୁଣେ ଯେ କାହିଁକି ନା ବେଳେ ବେଳେ ମୁଁ ଥରେ ନେଇକି ଆସିଥିଲି ରୋଷେଇ କରିବା ପାଇଁ ଗୋଟେ ହାଣ୍ଡି ଯଷ୍ଟ ଆଣି କି ମୁଁ ତାକୁ ପାଣି ରେ କାହିଁକି ନା ମୁଁ ଜାଣିଛି ଆମେ କେବେ ବି ଡାଇରେକ୍ଟଲି ଆଣିକି ମାଟି ପାତ୍ରରେ ରୋଷେଇ କରିବାନି ତାକୁ ଟିକେ ପାଣିରେ ପକେଇକି ରଖିବାକୁ ପଡେ। ତାପରେ ଧୋଇକି ଆମେ ତାକୁ ରୋଷେଇ କରନ୍ତି କଲା ପରେ ମଧ୍ୟ ସେ ସେଇଟା ଭାଙ୍ଗି ଯାଇଥିଲା ମତେ ବହୁତ୍ ମନ କଷ୍ଟ ହେଇଥିଲା ତ ମୁଁ ବି ଭାବ ଯେ ମୋର ବି ଗୋଟେ କିଏ ଚିହ୍ନା ପରିଚୟ ଥାନ୍ତେ ଯୋଉ ଯାହା ପାଖରୁ ମୁଁ ଆଣିପାରନ୍ତି। ଆଉ ମତେ ଆଜି ଆପଣଙ୍କ ସହିତ କଥା ହେଇ କିଛି ଇନ୍ ଫର ସେସନ୍ ମିଳିଲା ମୁଁ ତାକୁ ରଖିବି ସାରା ଜୀବନ ପାଇଁ। ଯେତେବେଳେ ମତେ ଦରକାର୍ ହବ ଆପଣ ଯେମିତି କହିଲେ ଯୋଉଠିକି ଷ୍ଟଲ୍ ପକେଇବା ମୁଁ ଯାଇକି ନେଇକି ଆସିବି। ବହୁତ୍ ଭଲ ଲାଗିଲା ତ ଆପଣ କହିଲେ କି ଆପଣଙ୍କ ବାପା ମଧ୍ୟ ଏ ସବୁ କାମ କରନ୍ତି ବହୁତ୍ ସୁନ୍ଦର ଭାବରେ ମାନେ ସେ ଗୋଟେ ନିଶ୍ଚିତ ଭାବରେ ଗୋଟେ ବହୁତ୍ ଭଲ। ଅ ତାଙ୍କ ପାଖରେ ଗୋଟେ ଟ୍ୟାଲେଣ୍ଟ ଅଛି। ଆଉ ସେ ନିଶ୍ଚିତ ଭାବରେ ଗୋଟେ ବହୁତ୍ ଭଲ ଚିତ୍ରପଟ ହେଇଥିବ ଯୋଉ ଥିରେକି ତାଙ୍କ ପାଖରେ ଏ ଯୋଉ ଗୁଣ ଟି ଅ ଅଛି ମତେ ବହୁତ୍ ସୁନ୍ଦର ଲାଗିଲା। ଜାଣିକି ମ
ହଁ ହଁ ବାପା ତ ଶିଖାନ୍ତି। ବାପା ଟ୍ରେନର ଅଛନ୍ତି ଶିଖାନ୍ତି ବାପା। ଆଁ ବହୁତ୍ ଆଡେ ଟ୍ରେନିଙ୍ଗ ଆମ ଏଇ ଡିଷ୍ଟିକ୍ ରେ ବହୁତ୍ ଅଁ ଆଡେ ମାନେ ଟ୍ରେନିଂ ଗମେଣ୍ଟ ତରଫରୁ ଟ୍ରେନିଂ ଆସେ ବାପା ଯାଆନ୍ତି ଶିକ୍ଷିବା ପାଇଁ। ମାନେ ସବୁ ଏ ଯୋଉ ମାନେ ଘରେ ରୁହନ୍ତି ଓ ସ୍ତ୍ରୀ ଲୋକମାନେ ବେଶିକାଲି ସେମାନେ ଶିଖନ୍ତି। ଆଉ ତାଙ୍କୁ ସେତେବେଳେ ବି ଷ୍ଟାଇପେନ୍ ମିଳେ, ବାପାଙ୍କୁ ସାଲାରି ସେଇ ଟାଇମ୍ ରେ ମିଳେ। ଗମେଣ୍ଟ ତରଫରୁ ଆଉ
ଆଚ୍ଛା, ଖୁବ୍ ସୁନ୍ଦର ଲାଗିଲା ଯେମିତିକି ତୋମେ କହିଲ କି ତୋମେ ପଢା ପଢି ମଧ୍ୟ କରୁଚ। ଆଉ ପଢାପଢିରେ ମୁଁ କଣ ମାନେ ପଚାରିବାକୁ ଚାହିଁବି, କଣ ପଢାପଢି କରୁଛ ଏବେ?
ଜବ୍ କରିଲି କି ଜବ୍ କରୁଛ କମ୍ପାନୀ ତାପରେ ସେଟା ଛାଡିଲି, ତାପରେ ଆଉ ଗୋଟେ ଜବ୍ କଲି, ଗୋଟେ ବର୍ଷ ରହିଲି ତାପରେ ସେଟା ଛାଡିଛି। ଅ ତ ମୁଁ ଏମ୍ ବିଏ କରୁଛି। ଏମ୍ ବିଏ ମୋର ସେକେଣ୍ଡ ଇୟର୍ ଚାଲ ସେକେଣ୍ଡ ଇୟର୍ ସରିଲା ପରେ, ତାପରେ ତ ମୁଁ ଜବ୍ ପାଇଁ ଦେଖୁଛି। ଆଉ ସେ ଜବ୍ ଟା ଟିକେ ହେଇଗଲେ ସେଟା ୱାର୍କ ଫର୍ମ ହୋମ୍ ଜବ୍ ଟା। ଆଉ ସେ ତା ପାଇଁ ପଢାପଢି ଚାଲିଛି ସେଟା ଟିକେ କି କଷ୍ଟ ଲାଗୁଚି, ତଥାପି ଭଲ ପ୍ରୋଫାଇଲ୍ ଟା। ହଁ ଭଲ ପ୍ୟାକେଜ୍ ବି ତା ଦେହରେ ମିଳୁଚି। ଆଉ ସେଇଟା ଯଦି ହେଇଯିବ ଭଲ ଟିକେ ଇଏ ହବ ଆଉ ଘରେ ରହିକି କାମ। ଘର ଲୋକଙ୍କୁ ଟିକେ ଦେଖିପାରିବି। ପ୍ଲସ୍ ସେ ଜବ୍ ପ୍ରୋଫାଇଲ୍ ଟା ମାନେ ବହୁତ ସାରା ଶିଖିବା ଜିନିଷ ଅଛି। ଯେମତି ସପୋଜ୍ ଅ, ଅ, ଯୋଉମାନେ ସବୁ ମ- ପଇସା ସବୁ ଚୋରି କରଛନ୍ତି। ଏ ବ୍ୟାଙ୍କ୍ ଥ୍ରୋରେ ଯେମିତି ସବୁ ସ୍କାମ୍ କରୁଛନ୍ତି ଆଉ କା ଏକାଉଣ୍ଟ ହ୍ୟାକ୍ କରିକି ଇଏ କରୁଛନ୍ତି। ସେଇ ସବୁ କାମକୁ ଯେମିତି ରୋକା ଯାଇ ପାରିବ ସେଇ କାମର ମନି ଲଣ୍ଡ୍ରିଙ୍ଗ ଯୋଉ ହଉଚି ତାକୁ ଅଟକେଇବା ପାଇଁ ଏ ଫିନ୍ ଫ୍ରାଇମ୍ ଆନାଲିଷ୍ଟ ଯୋଉ ରୋଲ୍ ଟା ରହୁଛି ସେଇ ରୋଲ୍ ପାଇଁ ମୁଁ ପ୍ରିପେଆର୍ ହଉଛି ଅବିକା। ଫାଇନସିଆଲ୍ କ୍ରାଇମକୁ ପ୍ରିଭେଣ୍ଟ କରିବା ପାଇଁ ମୁଁ ସେଇଟା ଇଏ କରୁଚି।
ନିଶ୍ଚିତ ଭାବରେ ମୁଁ ମଧ୍ୟ ଆପଣଙ୍କୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି କି ଆପଣ ଯୋଉ କାମରେ ବାହାରିଚନ୍ତି ବା ଯୋଉଟା ଚାହୁଁଛନ୍ତି କରିବା ପାଇଁ ସେଟା ଆପଣଙ୍କର ଜଲଦି ଆପଣ ସେଇ କାମରେ ଉତ୍ତୀର୍ଣ୍ଣ ହୁଅନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଚାକିରି ମିଳୁ।
ଥ୍ୟାଙ୍କୟୁ ଥ୍ୟାଙ୍କୟୁ ଧନ୍ୟବାଦ ବହୁତ ବହୁତ।
କିଏ ଅଛନ୍ତି ସମସ୍ତେ ଭଲ ଅଛନ୍ତି ଘରେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଘରେ ବାପା ବୋଉ ଭାଇ ଭାଉଜ ଆଉ ତାଙ୍କର ସାନ ପୁଅଟେ ଅ ଛି ଆଉ ସମସ୍ତେ ଭଲ ଅଛନ୍ତି ଏବିକା।
ଆଚ୍ଛା ଠିକ୍ ଅଛି। ସୁନ୍ଦର ଲାଗିଲା ଆଜି ଆପଣଙ୍କ ସହିତ କଥା ହେଇ, ମୁଁ ମଧ୍ୟ ନୂଆ ନୂଆ ଜିନିଷ ଆପଣଙ୍କ ପାଖରୁ ଶି ଖିଆକୁ ପାଇଲି, ଜାଣିଆକୁ ମଧ୍ୟ ପାଇଲି, ଆଉ ଆ ଜି ସଖାଳୁ ଆପଣଙ୍କର ଜଳଖିଆରେ କଣ ଖାଇଥିଲେ ଆପଣ?
ହଁ ସଖାଳୁ ତ ଆଉ ମୁଁ ଖାଇଥିଲି ରୁଟି ଆଉ କୋବି ଭଜା। ଆଉ ସେ କାଲି ରାତିର ରୁଟି ଥିଲା ଭାଉଜ ତାକୁ ତେଲ ମାରିକି ଦେଇଦେଲେ। ଆଉ ରୁଟି ଭଜା ସହିତ ମୁଁ ତାକୁ ଖାଇଲି। ଖାଇ ସାରିକି ଯାଇଥିଲି ଆମ ସେ ଘର ପାଖକୁ ଟିକେ ସେ କାମ ଗୁଡା ଯୋଉ ହଉଛି, ମୋର ମାଟି କାମ ଯୋଉ ହଉଛି। ସେଠି ଟିକେ ତାଙ୍କୁ ନ ଦେଖିଲେ ସେ ଠିକଠାକ କରୁଚନ୍ତି କି ନାହିଁ। ତାଙ୍କୁ ନ ଜଗିଲେ ସେଗୁଡା ହବନି। ତା ସହିତ ମୁଁ କିଛି ଘାସ କାଟିକି ଆଣିଲି, ଆମର ଯୋଉ ଗାଈ ଅଛି, ଆଉ ଗାଈଙ୍କୁ ଦେବା ପାଇଁ ବାଡିରୁ ଘାସ କାଟିକି ଆଣିଲି। ତାପରେ ଏ ଗାଧେଇକି ବସିଛି ଆଉ। ଆଉ ତୋମେ କଣ ଖାଇଥିଲ ସକାଳୁ? ସକାଳୁ ଜଳିଖିଆ କଣ ହେଇଥିଲା?
ଆଜ୍ଞା ମୁଁ ଯେମିତି କହିଲି କି ମୁଁ ଉଠିକି ଟିକେ କ- ନିତ୍ୟକର୍ମ ସାରିଲି। ତ ଉଠିଲା ପରେ ମୁଁ ଟିକେ ଇଟଲି ଖାଇଥିଲି ଆଜି, ତ ଇଟଲି ଆଉ ତରକାରୀ ଟିକେ ଖାଇଥିଲି। ଆଉ ତ ଏତେ ପର୍ଯ୍ୟନ୍ତ କିଛି ଖାଇନି, ଖାଇବି ଆଗକୁ। ଆଉ ଏମିତି ସବୁ ଚାଲିଛି ନିତି ଦିନ କାମରେ ମୁଁ ବି ବହୁତ ତ ମାନେ ସାଧା ପ୍ରିୟ ମଣିଷ ମୋତେ ଏତେ ଅ, ଭଲ ଲାଗେନି ଯେ ସବୁଦିନ କିଛି ବିଳାସ ପଣ ଖାଇବା କି କଣ କରିବା ମତେ ବୋହୁତ୍ ସିମ୍ପୁଲ୍ ଖାଇବା ବୋହୁତ୍ ପସନ୍ଦ୍। ମୁଁ ଏତେ ପସନ୍ଦ କରେନି ବେଳେ ବେଳେ ହଁ ଚଳିବ ବଟ୍ ନର୍ମାଲି ସେମ୍ତି ଚାଲ୍ ଥାଏ ମୋ ଲାଇଫ ରେ ବି। ଆଉ ବୋହୁତ୍ ଭଲ ଲାଗିଲା ତମ ସହିତ କଥା ହେଇକି ମୁ ମଧ୍ୟ ଆଗକୁ ଯେମିତି କହିଲି କି ମାଟି ତମ ବିଷୟରେ ବି ଜାଣିବାଉ କୁ ଚାହିଁବି ବୋହୁତ୍ ମୁଁ ବୋହୁତ୍ ତା ଦେହରେ ଇଛୁକ ଆ ମାଟିର ଜିନିଷ ପତ୍ର ଯେମିତି କିି ଆପଣ କହିଲେ ଯେ ଘର ସଜା ଜିନିଷ ମଧ୍ୟ ସେଥିରେ ମଧ୍ୟ ମୁଁ ବି କିଛି ଜିନ୍ଷ ସେମ୍ତି ବାହାରୁ କିଣିକି ଆଣିକି ରଖିଛି। ଆମ ଘରେ ମାଟିରେ ମୂର୍ତ୍ତି ଯାହା ଭାବି ଦିଅନ୍ତୁ ଛୋଟ ଛୋଟ ସବୁ ମୂର୍ତ୍ତି ଯେମିତି କିି ଗୋଟେ ପୁରା ପରିବାରର ଯେହେତୁ ଆମ ଘରେ ମୁଁ ମୋ ବାପା ମା ମୋ ଭଉଣୀ ଅଛୁ ତ ଚାରିଜଣ ଚୁ ତ ମୁଁ ସେମିତି ଟାଇପ ର କିଛି ଗୋଟେ ମୂର୍ତ୍ତିରେ ବି ଆଣିକି ରଖୁଛି ଯେମିତି ଗୋ ଟେ ବାପା ମା ଆଉ ଦୁଇଟା ଝିଅ ଥିବେ ତ ମତେ ସେଇଟା ବି ବୋହୁତ୍ ପସନ୍ଦ୍ ଲାଗେ। ଆଉ ମଧ୍ୟ ମାଟିରେ ମୁଁ କିଛି ଫୁଲ ଦାନି ଯୋଉ ଥାଏ ଫୁଲ ଦାନୀ ମଧ୍ୟ ଛୋ ଛୋଟ ଛୋଟ ଆଣି ରଖିଛି ତ ଆପଣଙ୍କ ପାଖରେ ଯଦି ଆଉ କି କିଛି ନୂଆ ନୂଆ ଜିନିଷ ଥିବ ତାକୁ ମଧ୍ୟ ମୁଁ ନିଶ୍ଚିତ ଭାବରେ ଆଗକୁ ଭବିଷ୍ୟତରେ ଆଣିବି।
ହଁ ହଁ ନିଶ୍ଚିତ ଭାବରେ ଯେତେବେଳେ ବି ଯେକୌଣସି ଜିନ୍ଷ ଦରକାର ହବ ହଁ ନିଶଙ୍କୋଚ ରେ ଫୋନ୍ କରିବି ଆ ମୁଁ ଯୋଉ ଆଡ୍ରେସ କହିବେ ସେଇ ଆଡ୍ରେସରେ ମୁଁ ବି ନେଇକି ଦେଇ ଦେଇ ପାରିବି। ଆମର ବୋହୁତ୍ ସାରା ଜିନ୍ଷ ବନା ଯାଉଛି ତେଣୁ ବିକଜ୍ ମାଟି ଜିନ୍ଷ ସେଉଡାକ ଏବେ ବୋହୁତ୍ ଚାହିଦା ରହୁଛି ମାଟି ଜିନ୍ଷରେ ବି ଯୋଦି ରୋଷେଇ କରି ଖାଇବେ ଆଉ ଦେହ ସ୍ଵାସ୍ଥ୍ୟ ପାଇଁ କି ବୋହୁତୁ ଉପକାର ମିଳିବ। ରୋଗ ପ୍ରତିଶୋଧକ ଶକ୍ତି ବଢେଇବ। ଆଉ ଜୀବାଣୁ ନଷ୍ଟ ବି କରିବା ଆଉ ବୋହୁତ୍ ଭଲ ଟେଷ୍ଟ୍। ବି ଭଲ ଲାଗେ ସ୍ଵାଦ ଭଲ ଆସେ ସେଥିଲାଗି ମାଟି ଜିନିଷ ଅବିକା ସମସ୍ତେ ଏଇ ପା ଟିକେ ଅଧିକ ଗୁରୁତ୍ୱପୂର୍ଣ୍ଣ ତାକୁ ଦୋଉଚନ୍ତି।
ହଁ ନିଶ୍ଚିତ ଭାବେ ତ ଆମେ ତ ଖାଉଚୁ ମୁଁ ଆଉ ଗୋଟେ କଥା ବି ଏଠି ଜାଣିବାକୁ ଚାହିଁବି। ଯେ ଆପଣଙ୍କ ଘରେ ଆ ଆପଣ ମୁଖ୍ୟତଃ କଉଥିରେ ରୋଷେଇ କରନ୍ତି, ବେଶୀ ଆପଣ ମାଟି ପାତ୍ରରେ ରୋଷେଇ କରନ୍ତି ନା ଏମିତି ଆମର ଯଉ ସିଲଭର ଆଉ ଟିଲ୍ ଲୁହା ପାତ୍ରରେ ରୋଷେଇ କରନ୍ତି।
ହ ଆମ ଘରେ ତ ମାନେ ସେଇ ସ୍ଟିଲ୍ ଜିନ୍ଷରେ ହିଁ ଟିକେ ରୋଷେଇ କରନ୍ତି କିନ୍ତୁ ଯଦି ଆମିଷ ବଗେରା ହୁଏ କିଛି ଆଉ ସେ ମାଟି ପାତ୍ର ଆମର ସେ ମଟନ୍ ରାନ୍ଧିବା ପାଇଁ ହାଣ୍ଡି ବି ଗୋଟେ ଯୋଉ ତିଆରି ହୁଏ। ସିଏ ଆଉ ତାର ଢାଙ୍କୁଣୀ ସହିତ ସେ ତା ଦେହରେ ରାନ୍ଧନ୍ତି ସେ ଟା ଟେଷ୍ଟ୍ ଲାଗେ ତ କୁହନ୍ତି ବିକଜ ମୁଁ ତ ଅ ନିରାମିଷ। ମାନେ ମୁଁ ସାଧା ଖାଏ ମୁଁ ଆମିଷ ଖାଏନି ତ ମୁଁ ଏତେ ଜାଣିନି। ଆଉ ଘରେ କୁହନ୍ତି କି ଭଲ ଟେଷ୍ଟ ଲାଗେ ତାଙ୍କୁ ସ୍ଵାଦ ବହୁତ ଭଲ ଲାଗେ।
ଠିକ ଅଛି ଆପଣଙ୍କ ସହିତ ମଧ୍ୟ କ କଥା ହେଇ ମତେ ବୋହୁତ୍ ଭଲ ଲାଗିଲା ବୋହୁତ୍ ଇନଫରମେସନ ମୁଁ ପାଇଲି। ନିଶ୍ଚିତ ଭାବରେ ମୁଁ ପରେ ଆପଣଙ୍କ ସହିତ କଥା ହେବି ଏ ବିଷୟରେ ଆହୁରି ମଧ୍ୟ ଯେ କେମିତି କଣ ସବୁ ଜିନିଷ ବନା ହଉଛି ଗୋଟେ ନୂଆ ପ୍ରକାର ଜିନିଷ ଆପଣ ବନୋଉଛନ୍ତି। ତ ଆଜି ତ ଟିକେ ସମୟ ହେଲାଣି ମୋର ଟିକେ କାମ ଅଛି ମୁଁ ପରେ କଥା ହେବି ରହୁଚି ତାହେଲେ। ପରେ କେବେ କଥା ହବା।
ହଁ ନିଶ୍ଚିତ ଭାବରେ ରହିଲି ଆଉ।
ଆଜ୍ଞା ନମସ୍କାର୍।
ହଁ ନମସ୍